ତମେ କଲ କଲାଣି ମୁଁ ପାଟି କଣ ହେଇ ଯାଉଛି।
ହଁ ସାଡେ ବଡେ ଖେଳ ତୁମେ ମାର ମାର କହୁଥିବ କିଛି ନାହିଁ ମୁଁ କଲ୍ କଲାକୁ ତମ ପାଟି କଣ ହେଇଯାଉଛି। ଭଲ ଆଉ ଏହେ ମୁଁ ଗୋଟେ ସେଉ ଭାବୁଥିଲି ଖାଇବି ବୋଲି ସେଉ
ହଁ ବଢିଆ ହେଇଥାନ୍ତା ସିଉ କାଟିକି ଆଇଁଲନି। ସତରେ ସିରିୟସଲି ମୁଁ ତମକୁ କାହିଁ କହିବି ତମ ଘରେ ତମେ ତମ ଘରେ ସେଉ କାଟିକି ଖାଇବ ମୁଁ ଆମ ଘରେ ଖାଇିବି।
ଉଁ ହୁଁ ମନେ ଭଲ ପଡିଲା ସେଉଟା କାଟିକି ଖାଇବ।
ପା ବାରିଆଡୁ ଘରକୁ ଯାଇଥିଲେ କହିଥିଲେ ଛେ।
ମୁଁ ବି ସେଉଟା ଆଣିଥିଲି ଖାଇଥିଲେ ହେଇଥାନ୍ତା ଛାଡ ହଉ ଛାଡ କଣ କରିବା ସେ ଗୋଟେ ଭାଗ୍ୟରେ ନାହିଁ ବୋଧେ ଆଉ।
ହୁଁ। କଣ ହେଲା? ଆମର ଏଠି ପବନ ହଉଛି ଜୋର ରେ।
ଓ।
ତମର ନାହିଁ?
ହେଲା।
ନାଇଁ ତ।
ହଁ ଆମର ତ ହେଲା ଆମର ବି ହଉଛି।
ଜୋର ପବନ ଦଉଚି ବାତ୍ୟା ହବ ବୋଧେ।
ବୋଧେ ସେୟା। ଓଫ କଣ କରିବୁ?
କଣ ମଣିଷ ମୁଣ୍ଡ ମରି
ପାଣିପାଗ ତମର ସପଟେ କଣ କେମିତିଆ କହିଲ କୃଷି ମାନେ ସବୁ କେମିତି କରୁଛନ୍ତି ଅସୁବିଧା ସୁବିଧା କଣ ଟିକେ ମତେ କହିଲ ଦେଖିବା। ବୋଇଲେ ତମର ସେପଟେ ମାନେ କାମ କରିବା ପାଇଁ ସମସ୍ତେ ସୁବିଧା ନା ମାନେ ତମ ଗାଁରେ ହେଲା।
ହଁ।
ହ୍ୟାଲୋ।
ହଁ ଶୁଣୁଛି।
ପାଟି ପାଖକୁ ନେଇ ଫୋନ କହନ୍ତା ଯଦି ମୁଁ ଟିକେ ଖୁସି ହନ୍ତି।
ହଁ ଶୁଣୁଛି ବା।
ମୁଁ କହିଲି ଆ ସମସ୍ତେ ହଁ ଗାଁରେ ଗରିବ ଥାନ୍ତି ହଁ ନା ନାଇଁ? ହଁ ନା ନାଇଁ?
ହଁ।
ହୁଁ। ସେଇ କଥା ସମସ୍ତଙ୍କ ଗାଁରେ ଗରିବ ଥାନ୍ତି। ସେ ଗରିବ ଭିତରେ ସମସ୍ତେ କଁ ରୋଜଗାର କରନ୍ତି କି? ରୋଜଗାର କରନ୍ତି ନାଇଁ। ହଁ ନା ନାଇଁ? ସେଇଆ ମୁଁ ସେଇ କଥାଟା କହୁଛି ଯଦି ଆମର ଗୋଟେ ଏମିତି ଗୋଟେ ପ୍ରୋଗ୍ରାମ ବାହାରିଛି। ସମସ୍ତଙ୍କ ଘରେ ସମସ୍ତେ ଇନକମ୍ କରିପାରିବେ ସମସ୍ତେ।
ଏଇଟା କେମିତି?
ଏଇଟା ଗୋଟେ ଆମର ଗୋଟେ ସର୍ଭେ ହବ ଯଦି ହବ କହିବ ଯଦି ଆମେ ତମ ଗାଁକୁ ଯିବୁ ଯାହା ସବୁ ଅସୁବିଧା ସମସ୍ତେ କହିବେ ଖାଲି କହିବ ଯଦି ଆମେ ଯିବୁ ସର୍ଭେ କରିବାକୁ।
ନାଇଁ ଭଲ ହୁଅନ୍ତା ଆକଚୁଆଲି ଭଲ ହନ୍ତା କାରଣ ମାନେ ଦେଖ ମାନେ ଗୋଟେ ଗୋଟାଏ ଘରେ ଜଣେ ରୋଜଗାର କରୁଥିବ ଆଉ ଦି ଦି ଚାରି ଜଣ ମାନେ ଛୁଆ କିଏ ପଢୁଥିବେ କି ଖାଆନ୍ତି ତ ସମସ୍ତେ ଇନକମ କଲେ ଭଲ ହୁଅନ୍ତା, ଆଉ ଆଜିକାଲି ତ ସରକାର ଇଏ କରିଦେଇଛନ୍ତି ଯାହାହେଉ ସ୍ତ୍ରୀ ଲୋକମାନଙ୍କ ପାଇଁ ବି। ଗ୍ରୁପ କରିଦେଇଛନ୍ତି, ବହୁତ ସୁବିଧା କରିଦେଇଛନ୍ତି। ହଁ। ଆକ୍ ଚୁଆଲି ସମସ୍ତେ ଇଣ୍ଡିପେଣ୍ଡେଣ୍ଟ ହବା ଦରକାର ଇଣ୍ଡିପେଣ୍ଡେଣ୍ଟ ଆକଚୁଆଲି ଆଗ କାଳରେ ଯେମିତି ପୁଅମାନେ ରୋଜଗାର କରିବେ ଝିଅମାନେ ଖାଲି ଖାଇବେ ଘରକଣରେ ବସିବେ। ତ ସେ ପୁଅମାନେ ବେଶୀ ଭାଉ କାଡୁଥିଲେ ତ ସମସ୍ତେ ସମସ୍ତଙ୍କ ଇଣ୍ଡିପେଣ୍ଡେଣ୍ଟ ରହିବେ ଯେମିତି ନିଜ ହକ୍ ଗୋଟେ କାଢିବେ। ଓ ହଉ ତା ପଇସାରେ ଚଳିଲ ସିନା କି କାହାକୁ ପଦେ କହିବ।
ହଁ। ଠିକ କଥା କହିଲ ହୁଁ।
ଆଉ କିଛି ଜାଗାରେ ତ ମାନେ କହନ୍ତିନି ଯୋଉ ଆଗରୁ କାଳରେ ଥିଲା ବାଲ୍ୟବିବାହ ମାନେ ଛୋଟ ଛୋଟ ଛୁଆ ଗୁଡାଙ୍କୁ ବାଲ୍ୟବିବାହ କରିଦଉଥିଲେ। ଚେଙ୍କ ଦଉଥିଲି ଏମତି ବହୁତ ସାରା ଆମେ ଯୋଉ କହୁନି ଭୂତ ଲାଗି
ହୁଁ ସେଗୁଡା କିଛି ନୁହଁ।
ମୁଁ ବି କିଛି ବେଳେ ବେଳେ ଭାବେ ସେ କିଛି ନ କିନ୍ତୁ ଆ କିଛି ଅଛି ବୋଧେ କିନ୍ତୁ କିଛି ଲୋକ ଯୋଉ ରେ ଯେ ସ୍ପିରିଟ୍ ଇଏ କରିକି ଯେଉଁ କଣ କରନ୍ତି ସେଇଟା
ଆଇ ଡୋଣ୍ଟ କେୟାର, ମୁଁ ସେଗୁଡା ବିଶ୍ଵାସ କରେ ନାହିଁ।
ଆରେ ନାଇଁ ଚତୁୁରରେ ନା ଲୋଭ ରଡ ଫଡ ମୋର ଗୋଟେ ସାଙ୍ଗଟେ ବୁଝିଲ ହେଲା। ତା ନା ରୂପାଲି ହେଲା। ସେ କହୁଥିଲା କି ତା ବାବା କାଳେ ଗୁଣି ଶିଖୁଥିଲେ। ହେଲା ଗୁଣି ଯଉମାନେ ଶିଖ ରୂପାଲି ରୂପାଲୀ।
ଏଇ ଯୋଉ ପାରାଦ୍ୱୀପ ରୂପାଲି?
ଏଇ ତିର୍ତ୍ତୋଲ ରୁପାଲୀ।
ହଁ କଣ କହିଲା?
କହିଲା ତା ବାପା ଗୁଣି ଶିଖଉଥିଲେ ହେଲା। ତା ବାପା ମାନେ ଜଣେ ଗୁଣି ଯେତେବେଳେ ଶିଖିପାରିବ, ବଳି ଯେତେବେଳେ ବଳି ଦେଲା ପରେ ବି ବଳିଦେଲା ପରେ ଆଉ କିଛି ଶିଖିଲା ପରେ ସେ ଗୋଟେ ବଡ ଗୁଣିଆ ହୁଏ। କିନ୍ତୁ ତା ବାପା କଣ କରିଥିଲେ ଅଧା ଗୁଣି ହେତିକି ଥିଲେ, ତାପରେ ବେଳେ ମାନେ ମାରିବା ପାଇଁ ମାନେ କାହାକୁ ମାରିବାକୁ ପଡିବ ନା ଗୁଣି କଲେ
ଗୁଣି ଶିଖି ମାରିବାକୁ ପଡିବ ମାନେ -ମଣିଷ ନା ସେମତି ଛେଳି ମେଳି
ନା ନା ମଣିଷ ମାରିବାକୁ ପଡିବ ତ ସେ ଯେତବେଳେ ମଣିଷ ମାରିବାକୁ ହେଲେ ତାଙ୍କ ମା କଣ କଲେ ବହେ ପାଟି କଲେ ତାପରେ ସିଏ ମାନେ କଥା କି ବୋଧେ ପାଗଳ ଟାଇପ ର ବିହେଭ କରେ ଏମିତି ଇ ନା ତାଙ୍କ ଡେଥେ ହେଇଗଲା।
କେମିତି?
କଣ ହେଇଥିଲା ତାଙ୍କର କେଜାଣି? ହେଇଗଲା।
ସେ ରୂପାଲି ଯେ କୋଉ ଥିରେ ପଢୁଥିଲେ ତାଙ୍କ ବାପାର ଡେଥ୍ ହେଇଗଲା।
ସେ ଟେନ୍ଥ କ୍ଲାସରେ ପଢୁଥିଲା।
ଓହୋ, କେମିତି ଡେଟ କେମତି ହେଲା?
କଣ ତାଙ୍କର ଗୋଟେ କଣ ହେଇଥିଲା ତ, ମେଡିକାଲ ରେ ପଳେଇଲେ କଣ ହେଲା ଆଉ ସମସ୍ତେ କହିଲେ କି ଅଧା ଗୁଣି ଶିଖିଥିଲେ ସେଥିପାଇଁ ମରିଗଲା।
ହଁ ହଁ
କଣ ମାନେ ମଣିଷ ଗୁଣିଶିଖିକି ବି କଣ କରିଦିଅନ୍ତି ମୁଁ ବୋଲି ଜାଣିନି।
ଆଉ ଗୋଟେ କଥା ସେ କଣ କହିଲ -ଯେତେ ପାପ ସବୁ ଯେମିତିକା କରିଥିବ? ଏଇ ଫଳତାର ପାଇବା କଥା ପାଇଗଲେ।
ହୁଁ ଉଁ ଆଉ ଗୁଣୀ କହିଲେ କଣ ହବ? ମୁଁ ଆସନା ଆସିଲି ମତେ ଫିଲ୍ ହ ଆଉ କହନ୍ତି ଯୋଉ ଲାଗେ ଭୂତ ପେତ ଲାଗେ ଏଗୁଡାକ ବି ମଣିଷ ବିଶ୍ଵାସ କରୁନାହିଁ ପୁଣି କରିବାକୁ ବାଧ୍ୟ ହୁଏ, ହଁ ମୋ ସାଙ୍ଗ ମାନଙ୍କୁ ଲାଗେ। ବିଶ୍ଵାସ କରିବାକୁ ବେଳେ ବେଳେ ବାଧ୍ୟ ବି ହଉଛି ଯେ ନାଇଁ ଅବିଶ୍ଵାସ କଲେ ବି କଣ ହବ? ଆଉ କହନ୍ତି ତ କୋଉଠି ଠାକୁର ବି ଲାଗନ୍ତି, ଠାକୁରାଣୀ ବି ଲାଗନ୍ତି।
ହଉଥିବ ଲାଗୁଥିବେ ଠାକୁର କହି ହଉଛି।
ବହୁତ ଅନ୍ଧବିଶ୍ଵାସ ଆଗ ଅପେକ୍ଷା ଏବେ ସବୁ ଇ ଲୋପ୍ ହେଇଗଲାଣି।
ହୁଁ ପୁରା ଲୋଭ ହେଲାଣି, ଖାଲି ଲୋଭ ହେଲାଣି।
ପୁରୁଣା ପ୍ରଥାରେ ମୁ ବହିରେ ପଢିଥିଲି। ଯେ ଯେତେବେଳେ ସେ ଛୁଆଙ୍କୁ ତ ବାହାଘର କରିଦିଅନ୍ତି। କି ଛୁଆ, ବାହାରେ ତାପରେ ଯେତେବେଳେ ତାଙ୍କ ସ୍ଵାମୀ ମରିଯିବ ସିଏ କଣ କରିବେ ସେଇ ନିଆଁରେ କଣ? ତା ସ୍ତ୍ରୀ କି ପକାନ୍ତି। ଏତେ ମାନ ବାଜ୍ୟେ ଲୋକେ ସବୁଥିଲେ ଆଗରୁ
ସେ ସ୍ତ୍ରୀ ଟା କହୁଥିବ -ତୁ ବାପା ମରନା, ମୁଁ ପଛେ ମରିଯାଏ ଆଗୁଆ କିଛି ନାଇଁ, ତୁ ମରନା।
ଆଉ ତୁ ଯୋଉ ମରିବୁ। ଚଳିବ ନ ମରିକି ମୁଁ ଜଳିବି ତା ଭିତରେ ମାଇଁ ଗଟ
ସେ ତାକୁ କଣ କହନ୍ତି ସତୀ
ସତୀଦାହ ପ୍ରଥା।
ହ ହୋ ନାଇଁ ନାଇଁ ଥାଉ ମୁଁ ସତି ହେବା ଦରକାର ନାହିଁ, ମୋ ଭଲ ଅଛୁ।
ଆ ଏ ନା ଏବେ ଆମର ମଡର୍ଣ ଯୁଗ ଏବେ କାଲି ଆମର ଯୋଉ ବାରୁଛନ୍ତି ଗୋଟେ ଗୋଟେ କିଛି କଣ ପେଲି ପକଉଚନ୍ତି କିଏ କୁଅ କଣ ପାହାଡରୁ, ଆଉ କିଏ ରଖି ଦଉଛି।
ହେ-ହେ।
ଓଲଟା ହେଇଗଲା ଆ-ଆଗରୁ ସବ ସତୀ ଦାହ ପ୍ରଥା ହଉଥିଲା। ଏ ଯୋଉ ମଡର୍ନ ଯୁଗରେ ମଡର୍ନ ନିୟମ ବାହାରିଲାଇଁ।
ହଁ ବା, ଯେତେ ଆଗକୁ ଯାଉଛି, ସେତେ ପାପ କରି କରିକି ଯାଉଛନ୍ତି ଲୋକ।
ହଁ ଯେତେ ଡେଭଲପ ହବ ଆକ୍ଚୁଆଲି ବହୁତ
ଉଁ ହୋ। ତାସ୍ ଗୁଡାକ ଯେମତି ଭାଙ୍ଗି ଯାଏ ଯେମତି ହୁଏନି ଇଏ ସେଇ ଭଳିଆ ହବ କଳି ଯୁଗରେ। ଘର ସବୁ ବିଲଡିଂ ଯେନ୍ତିଆ ସବୁ ଭାଙ୍ଗି ଭୁଙ୍ଗି ଯିବ।
ଉଁ
ହଁ ବା ଆଁ
ଶୁଣିଥିନି ଆଗରୁ କାଳେ ସତ୍ୟଯୁଗରେ ହ୍ୟାଲୋ ହ୍ୟାଲୋ। ମୁଁ କହୁଥିଲି କହୁଥିଲି ସତ୍ୟଯୁଗରେ କାଳେ, ଏ ଗଛ ପତ୍ରକୁ କହିବେ ନଇଁ ପଡ, ଗଛ ପତ୍ର ନଇଁ ପଡିବେ।
ହଁ ସେତେବେଳେ ସମୟରେ ବି ସେମତିଆ ହଉଥିଲା। ପତ୍ର ପତର କଣ, ଗଛ କହିଲେ ବି ଗଛ ନଉଁଥିଲା।
ଆମେ ଏବେ ଗଛକୁ ନଇଁଆକୁ କହିଲେ, ଗଛ ନଇଁବା ତ ଦୂରର କଥା ଆମକୁ ଅନେଇବ ବି ନାହିଁ।
ରାନ୍ଧିଚି, ମୁଁ କଣ କରିଥିଲି କିଛି ବହୁତ କିଛି କରି ଦେଇଚନ୍ତି।
ସେଇ କାନ୍ଦିଚି
ହୁଁ ଗାନ୍ଧିଜୀ କହିଥିଲେ, ଗୋଟାଇ ଜାବଡ଼ା ଖାଇବ ଆଉ ଗୋଟେ ଗାଲ ଦେଖେଇ ଏ ମା ଗୋଟାଏ ଜାବଡା ତ ଖାଇବ, ଆଉ ଗୋଟେ ଗାଲ କାଇଁ ଦେଖେଇ ଖିବୁ ମା ଡାକେ ହୁଁ।
ମୁଁ ଜାଣିଆରେ ସେଇଟା ଭଲ କିନ୍ତୁ।
ଆଉ ସେ ନାହିଁ। ମଲ୍ଭାଲଙ୍କର ତମେ କର ନହେଲେ ମର ଆଙ୍କ ଯୋଉ କଣ ତାଙ୍କର କେଇଟା କାରେ ସୁଭାଷ ଚନ୍ଦ୍ରଙ୍କର ନାଁ ଆ ହ୍ୟାଲୋ।
କଅଣ ମତେ ଶୁ
ମୁଁ କହିଲି ଏ ଯୋଉ କର ଆଉ ମର ଏଇଟା କିଏ କହିଥିଲେ?
ଅ ଦେଶଭକ୍ତି ସୁଭାଷ ଚନ୍ଦ୍ର ଦେଶଭକ୍ତ।
ବାବା କରିଆ ନହେଲେ ମରିଆ କିଛି ନାହିଁ ଆଉ ଗାନ୍ଧି ବାଗିଆ ନାଇଁ ରେ ବାବା ଗୋଟେ ଗୋଟାଏ ମାଡ଼ ଖାଉଛୁ ଆଉ ଗୋଟେ ଗାଲ ଦେଖେଇ
ଏଇ କଥା ସିଏ ସୁଭାଷ ଚନ୍ଦ୍ର ତାଙ୍କ ସଖାଳୁ ଉଠିଲେ ଖାଲି କହୁଥିବେ। କର, ମର କର, ମର। କ କର, ମର, କର, ମର, ମର, କର, ମର, କର ଏମତି। ତାଙ୍କର ଏମତିଆ କଥାବାର୍ତ୍ତା ସଦାବେଳ ପାଇଁ।
ହଁ। ଆଉ କଣ
ନାଇ ତ ଆଉ କଣ କହିବା, କଣ କହୁଥିଲ?
ଆ ମୋ ଗୋଡରେ ବାଲି ପଶି ଯାଇଛି, ଖାଇଗଲା ଗୋଡଟା।
କାହାର, ତୁମର?
ହଁ ବା। ତମେ କଣ କରୁଚ କି?
ଝୁନୁ ସାଙ୍ଗରେ ଟିକେ ଚାଲୁଚି।
ଚାଲନାଇଁ ଗପ୍-
ନାଇଁ ଗୋଟେ ପାଇଲି ଭୃସଙ୍ଗ ପତ୍ର ଯାଉଛି ଖାଇବି ଆଉ କିଛି ନାହିଁ।
ଯାଉଛି ଗୋଟେ ମୋର ସେଉ କି କଣ, ଖାଇବି ବୋଲି ଭାବିଥିଲି ଦେଖିବା କଣ?
ହଁ ହଁ ଖାଇଲନେଇଁ।
ଉଁ ଖାଇନି ଆଉ ପଳେଇ ଆଇଲି ଆଉ ଯାଉଛି ଖାଇବି ଆଉ।
ଖାଇଥାନ୍ତ ନା।
ହଁ ବା ଖାଇଦବୁ ଖାଇବି ନା ଯା ବି ହେଲେ ଖାଇଦେବି।
ଭୂଷଙ୍ଗ ପତର ଖାଇବି ହଜମ ଶକ୍ତି ହବ ପୁଣି ଯାଇ ଘରେ ଖାଇବି ଆଉ ଇରେ ସତରେ ବା। ଆକଚୁଆଲି ଏ ଡାଇବେଟିଏସ।
ହଁ ମୁଁ ଜାଣିଛିି ଆକଚୁଲି ମୁଁ ବି ଖାଉଥିଲି ମଝିରେ ଭୂଷଙ୍ଗ ପତ୍ର ମୁଁ କଣ କଣ ଖାଉଥିଲି ଶୁଣ ମୋର ଗ୍ୟାସ। ହେଇ ଯାଇ ଥିଲା ମଝିରେ ବାନ୍ତି ହଉଥିଲା। ଭୂଷଣ ପତ୍ର ବେଲପତ୍ର ଜିରା ଦିଟା। ଆଉ ମରିଚ ବି ବାଟି ପାରିବ ତା ଧିଏରେ ହେଲା ଜିରା ମରିଚ। ଭୁସଙ୍ଗ ପତ୍ର ବେଲ ପତ୍ର ତୁଳସୀ ପତ୍ର ହେଲା ଆକୁ ବାଟି ଦେଇ। ପିଇଦବ ତମ ଗ୍ୟାସ ଭଲ ହେଇଯିବ।
ଏ ମୁଁ ତମ ସାଙ୍ଗେ ଗୋଟେ କଁ ମୋର ଗୋଟେ କାମ ଥିଲା ହେଲା।
ଉଁ।
ଆଜି ସାତେ ଟାରେ ମ୍ୟାଚ ଅଛି ହେଲା।
ହଁ।
ମୁଁ ସାଡେ ଛଅଟା ଯାଏଁ ଛଅଟା ଯାଏଁ ମୁଁ ତମ ସାଙ୍ଗେ କଥା ହେଇପାରିବି।
ହଁ ଠିକ୍ ଅଛି ତମେ କଥା ହୁଅ କିଛି ଅସୁବିଧା ନାହିଁ।
ଛ ଟା ପରେ ଆଉ କଥା ହେଇ ପାରିବିନି ତମର ଯଦି କଁ କାମ ଥିବ ଯଦି ଇଫେକ୍ଟିଭ୍ ଜିନିଷ ଘରିକା କୁହ ତମ କାମ ସାରିଦବି ମୁଁ।
ହଁ ମୁଁ ଗୋଟେ ଫାଇଲ ଟାଇପ ମୋର ଗୋଟେ ନୋଟ ଟା ଅଛି ସେ ନୋଟ ଟାକୁ ଟିକେ ପିଡିଏଫ କରିଦବ।
ହଁ ନିହାତି କରିଦବା।
ହଁ ମୁଁ ତମକୁ ପଠେ ଇଏ ଦଉଛି ତମେ ମୋ ନୋଟ ଟା କୁ ଟିକେ ପିଡିଏଫ କରିକି ପଠେଇଦବ ଆଉ।
ଅ ହ।
ଉଁ। କରିପାରୁନି ମା ଏତେ ମାନେ ବେଶୀ ବିରକ୍ତ ଲାଗିଲଣି ମୋର ଟ୍ୟାକ୍ସ ଥିଲା କେଇଟା କହୁଥିଲି ତମକୁ ମଝୀରେ। ଦଶଟା ଥିଲା ଦିଟା କରିଥିଲି ଯାହଉ ଠାକୁର ଦୟାରୁ ଆଉ ତିନିଟା ଚାରିଟା କରି ସାଇଲିଣୀ। କାଲି ଡିପୋଜିଟ୍ କରିବି ଦେଖିବା କଣ କାଲି ରବାରୁତିଆ ନ ହବନି ବୋଧେ ସୋମବାରେ ହବ ଦେ ଦେଖିବା କଁ ହଉଛି କରିଦଲେ ଗଲା ଟେନସନ ଯିବ।
ହୁଁ ହୁଁ ହଉ ହଉ ଏଇ ଯୋଉ ଏଇ ପିଡିଏଫ ଯୋଉ ପଠେଇଛ ଏଇଗୋଟା ତ।
ଆଁ।
ସେଇ ଯୋଉ ପିଡିଏଫ ଟା ପଠେଇଛ ସେଇ ଗୋଟା ତ।
ହଁ ହଁ ମୁଁ ଏବେ ଯୋଉଟା ପଠେଇଚି ସେଇଗୁଟାକ।
ଅ ହଉ ରଖୁଛି ଆଁ ମୁଁ କରିଦେଇ କିନା ପଠଉଚି ତମ ପାଖକୁ ସେଇଟା।
ହଁ ହଉ ବାଏ।